ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ନମସ୍କାର କଣ କରୁଛ?
ହଁ ନମସ୍କାର। ଭଲ ଅଛ?
ହଁ ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି ଆଉ କଣ ଖବର?
ହଁ ସବୁ ତ ଭଲ ଚାଲିଚି।
ହଉ ମୁଁ ଖାଇସାରିଲିଣି ଆଉ ତମେ ଖାଇଲ?
ନାଁ ମୁଁ ଖାଇନି କଣ ଖାଇଲ?
ମୁଁ ଆଜି ପୁରୀ ଖାଇଲି ପୁରୀ କୁ ଆମର ସେ ସାମ୍ବା ତାପରେ ଆମର ଏଇ ଗୁଗୁନି ତର କାରି ଖାଇଲି ଆଉ ତମେ?
ମୁଁ ତ ଏ ଯାଏ କିଛି ଖାଇନି ଖାଇବି ଆଉ।
ଓହୋ କଣ ଏତେ ଲେଟ୍ ହେଲା ଖାଇନ?
ନାଇଁ ଟିକେ ଏପଟେ ବ୍ୟସ୍ତ ରହି ଯାଇଥିଲି ତ ଫୋନ ରେ ସେଥିଲାଗି ଆଉ ଫ୍ରି ହେଇପାରିଲିନି ଖାଇପାରି ହଁ
ଓ ହୋ ନା ଆଜି କିଛି ନୂଆ ଆଇଟମ୍ ବନେଇବାର ଅଛି।
କାହାର ତମର?
ନା ନା ମୋର ନାଇଁ ମୋର ତ ଏପଟେ ମୁଁ ପୁରା ବ୍ୟସ୍ତରେ ଅଛି ତ ମୁଁ ଆଜି କିଛି କରିନି। ଖାଲି ଆମେ ଏ ଆମେ ଦୋକାନ ରୁ ମାର୍କେଟ ରୁ ଆଣିକି ଖାଇ ଦେଇଥିଲୁ ଆଜି। ଆମର ଏପଟେ ବର୍ଷା ହଉଛି ତ।
ସିଆଡେ ବର୍ଷା ହଉଚି?
ହଁ ପାଗ ଭଲ ନାହିଁ ଏପଟେ ଟିକେ ବର୍ଷା ହଉଚି କାଲି ରାତିଠୁ ବର୍ଷା ହଉ ହଉଚି ଯେ ଏପଟେ ପୁରା କୁହ କୁହନାହିଁ ଚାଲିବାକୁ କୁଆଡ଼େ ବାହାରକୁ ଯିବାକୁ ବି ଭଲ ଲାଗୁନି।
ଇଆଡ଼େ ବି ବର୍ଷା ସକାଳେ ହେଇଥିଲେ ଏବେ କାଉଁଲେଇଚି ବୋଧେ ଲାଗୁଛି ପୁଣି ହବ।
ଓହୋ ବର୍ଷା ବି ନିହାତି ହେବା ଦରକାର କଣ ପାଇଁ ଚାଷୀ ମାନେ ବି ଆଉ ଜଗିଥାନ୍ତି ନା ଚାଷ ବାସ କରିବା ପାଇଁ ଏ ସମୟରେ। ଆଉ ବର୍ଷା ନହେଲେ ବି ଆଉ ସେମାନଙ୍କର ଯେଉଁ ଆସ ଆଶା ରହିଥାଏ ତାହା ଭାଙ୍ଗି ଯାଇଥାଏ ନା ଆଉ ବହୁତ୍ ଏବେ ଖୁସି କହିଲେ ଚାଷୀ ମାନେ ହିଁ ବହୁତ ଖୁସି ଆଉ।
ହଁ ଠିକ୍ କଥା କହିଲ ଆଉ ରଜ କେମିତି ପାଳନ କଲ?
ହଁ। ମୁଁ ଆମେ ରଜ ପାଳନ କରିପାରିଲୁନୁ ଆମେ ଟିକେ ଯାଇଥିଲୁ ତ ମଝିରେ ବାହାଘରକୁ ହେଲେ ତମେ କେମିତି ପାଳିଲ?
ମୁଁ ପାଳନ କଲି ସେମି କହୁଛି ସବୁ କଥା ଖାଇଲୁ, ପିଇଲୁ, ବୁଲିଲୁ ସବୁ ଗୀତ ଗାଇଲୁ ରଜ ଗୀତ ନଥାଏ?
ଓହୋ ହୋ ରଜ ତିନି ଦିନ ପରା ଥାଏ?
କଣ କହିଲ ତମ କଥା କିଛି ଶୁଭା ଯାଉନି? ହଁ ତିନି ଦିନ ହୁଏ।
ଓହୋ ପୁରା ପୁରା ମଜା ମସ୍ତି ସବୁ କରିଥିବ ଆଉ।
ହଁ। ମଜା ମସ୍ତି କଲୁ, ସବୁ ବୁଲିଲୁ, ଖାଇଲୁ, ପିଇଲୁ ରଜରେ ଦୋଳି ଖେଳିଲୁ ରଜ ତ କେତେ ପିଠା ପଣା ହୁଏ ମଣ୍ଡା ପିଠା, କାକରା ପିଠା, ସବୁ ପିଠା ଖାଇଲୁ।
ହେଲେ ପିଠା ମାନଙ୍କ ମଧ୍ୟରୁ ମତେ ମନେ ପଡ଼ିଲା ପୋଡ଼ପିଠା କରିନଥିଲ କି ପୋଡ଼ପିଠା କେମିତି କରିବେ ମତେ ଟିକେ କହିଦେବେ?
ନାଇଁ ପୋଡ଼ପିଠା ତ ଏଥର ହେଇ ନଥିଲା। ଏଥର ଟିକେ ସମସ୍ତେ ବ୍ୟସ୍ତ ରହିଗଲେ ଆଉ ସେଥିପାଇଁ କରିପାରିଲେନି।
ଆଉ କାକରା ପିଠା?
କାକାରା ପିଠା ତ ଆମର ହେଇଥିଲା ରଜରେ।
ବନେଇଲେ ମତେ ଟିକେ କହିଦେବେ ନା।
ନାଇଁ ମୁଁ ତ ବନେଇନି, ମା ବନେଇଥିଲେ, ମୁଁ ବନେଇଥିଲେ ରେସିପି ଟା ଭଲସେ କହିଦେଇଥାନ୍ତି।
ଓହୋ ହୋ ହୋ। ମତେ ବି ଜଣା ନାହିଁ ସେ ପିଠା ବନେଇବା ପାଇଁ ମତେ ଜଣା ନାହିଁ।
ଆଉ ଘରେ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ଆମର ସବୁ ଘରେ ସମସ୍ତେ ଭଲ ଅଛନ୍ତି। ଏସବୁ ମାଉସୀ ମାନେ ଆସିଥିଲେ ଦିଦି ମାନେ ଆସିଥିଲେ ସବୁ ପଳେଇଲେ। ଆଉ ଆଜି ଆକା ମୁଁ ଟିକେ ଆଉ ଫ୍ରି ଅଛି। ନହେଲେ ସେମାନେ ଆସିଥିଲେ ହଁ, ମୁଁ ଭଲ ଅଛି ମୋର କାଲି ଟିକେ ବହୁତ ମୁଣ୍ଡ ବଥା ହଉଥିଲା। ଏ ବେଶୀ ଏ ଫୋନ ରେ। ଏବେ ଭଲ ଲାଗୁଛି ଟିକେ ମୁଣ୍ଡରେ ଟିକେ ତେଲ ଲଗେଇଦେଲି ଆମ ମାମା ତେଲ ଲ ଲଗେଇଦେଲେ ଆଉ ଟିକେ ଭଲ ଲାଗୁଚି ଟିକେ।
ଆଉ ତମେ ରୋଷେଇ ଶିଖିଛ?
ହଁ ମୁଁ ରୋଷେଇ ଏ ବି ଟିକେ ଟିକେ ଶିଖୁଚି ନା। ଆଉ ଝିଅ ପିଲା ହେଇଛୁ, ଯଦି ରୋଷେଇ ଯଦି ଜାଣିବାନି ଆଉପ-ପରେ ଆମେ ସେ ସମସ୍ୟା ହେଇଯିବା ନା। ଯେତେ ଆମେ ଚାକିରୀ କଲେ ମଧ୍ୟ ଆର ସେଇ ତ ନିହାତି ଦରକାର ନା ଆଉ ପରିବାରରେ ନିଜ ପାଇଁ ବି।
ଆଉ ତମେ କଣ କଣ ଖାଇବାକୁ ଭଲ ପାଅ?
ମତେ ଖାଇବା ପାଇଁ ବହୁତ ଭଲ ଲାଗେ କହିଲେ ମାଛ ମାଛ କୁ ଅ ଯୋଉ ମାଛ ଚିଲି କରିକି ଖାଇବେନି ମତେ ମାଛ ଆଇଁଷ ମାନଙ୍କ ମଧ୍ୟରୁ ମାଛ ମାଛ ବହୁତ ଇଚ୍ଛା ମତେ।
ଆଉ କଣ କରିବାକୁ ଭଲ ଲାଗେ ସବୁ?
ମତେ ବେଶୀ କହିଲେ ଆମର ମାନେ ମେ -ଧ୍ୟାନରେ ରହିବା ପାଇଁ, ପ୍ରେ -ଏ ପ୍ରାର୍ଥନା କରିବା ପାଇଁ, ଆଉ ଆମର ଉଁ ମାନେ ବୁକ୍ ବହିଯାକ ପଢିବା ପାଇଁ, ବହୁତ ଭଲ ଲାଗେ ଆଉ। ମାନେ ଯାହା ଅଧିକ ବିଷୟ ଜାଣିବା ପାଇଁ ଯୋଉ ବିଷୟ ଯାକ ଜାଣିନଥିବ।
ହଁ ତମକୁ ସବୁଠୁ କୋଉ ଖାଇବା ଜିନିଷ ଭଲ ଲାଗେ ଖାଇବାକୁ?
ଖାଇବା ପାଇଁ ମତେ ସବୁଠୁ ଭଲ ଲାଗେ କଲେ ଆମର ଏ କଣ କହିବେ ପରଠା। ପରଠାକୁ ଆମର ଏଇ ଗୋ ଗୋ ଆଳୁ ଆଉ ଏଇ ଯୋଉ ଆମର ଗ୍ରୀନ ମଟର ଚଣା। ଆଉ ଦେଇକି ଯୋ ତରକାରୀ ବନେଇବେନି ବହୁତ ଭଲ ଲାଗେ। ତୁମକୁ?
ମତେ ମତେ ତ ଚିକେନ ତରକାରୀ, ଆଉ ଆଳୁ ପରଠା, ଆଉ ମାଛ ତରକାରୀ ଏ ଗୁଡ଼ା ବେଶୀ ପସନ୍ଦ ଲାଗେ ଆଉ।
ହେଲେ ଚିକେନ ତ ଚିକେନ ତ ଚିକେନ ଖାଇଲେ ତ ସେଇଠି ତ କଣ ଆଉ ସେ କୁକୁଡା ମାନେ ବଢିବା ପାଇଁ କହିକି ଜଲ୍ଦି ଜଲଦି ଆଉ ଇଞ୍ଜେକ୍ସନ ଦେଇଥାନ୍ତି।
ହଁ ହଁ ଠିକ କଥା କହିଲ।
ଆଉ ବେଶୀ ସେଇଟା ଇଛା ଆଉ ତମକୁ। ମତେ ବହୁତ କଲେ ଦେଶୀ କୁକୁଡା ଇଛା ଆଉ।
ହଁ ଦେଶୀ ଜିନିଷ ଖାଇବା ତ ଭଲ ଲାଗେ ଗୋଟେ ଗୋଟେ ଭଲ ଲାଗେନି ଜନଜଣକୁ। ଭଲ ଲାଗେନି ଜନଜଣ ଙ୍କୁ ଭଲ ଲାଗେ।
ଏବେ ଆମର ଇଏ ମାର୍କେଟ ଯାକରେ ଯ ଏ ମାନେ ଚିକେନ ଯାକ ମାନେ କମ ଦିନରେ ଜଲଦି ଜଲଦି ବଡ ହେଇଯିବେ ସେମାନଙ୍କୁ ସେମିତି ଇଜେ ସନ୍ଦ୍ୟ ତ ଦଉଛନ୍ତି ନା। କାଲି।
ଆଉ ତମେ କୁହ ତମର ଆଉ କଣ ଆଉ ଖବର କଣ କରୁଛ କଣ।
ହାଲୋ।
ହଁ ମୁଁ ଶୁଣୁଛି ଶୁଣୁଛି କୁହ।
ହଁ କଣ କରୁଛ।
କଣ କରୁଛ ଆଉ କେମିତି କଣ ତମର ଆଉ ଚାଲିଛି। ଘରେ ସବୁ କେମିତି କଣ କରୁଛନ୍ତି ସେ ବିଷୟରେ ଟିକେ କୁହ।
ଘରେ ସମସ୍ତେ ରୋଷେଇ ମାନେ କାମରେ ବ୍ୟସ୍ତ ଅଛନ୍ତି ମା ପୂଜା କରୁଛନ୍ତି।
ଓହୋ ହୋ ତମେ ଗାଧୋଇଲଣି?
ନାଇଁ ମୁଁ ତ ଏ ଯାଏ ଗାଧେଇନି କଲ ରେ କଥା ହେଇସାରିଲା ପରେ ଯିବି। ଗାଥେଇବି ମୋ କାମ ସବୁ ସାରିବି ଆଉ ତମକୁ କଁ ପଢିବାକୁ ଭଲ ଲାଗେ?
ମତେ ବହୁତ କହିଲେ ଆମ କଣ କହିବେ ଯୋ ହିଷ୍ଟ୍ରି ଏ ଯୋଉ ଇତିହାସ ବହି ଯାକ।
ହଁ।
ଯୋଉ ଆଘରେ ଯୋଉମାନେ କିଏ କଣ କରିଥିଲେ କଣ। ଆଉ ସେ ବିଷୟରେ ପଢିବା ପାଇଁ ବହୁତ ଭଲ ଲାଗେ ଆଉ। ଯାକୁ ଜାଣିବା ପାଇଁ ନୂଆ ନୂଆ ବିଷୟ ଜାଣିବା ପାଇଁ ତମକୁ?
ମତେ ମତେ ଟିକେ ଓଡିଆ ତ ମୋର ପେପର ଓଡିଆଟା ଟିକେ ବେଶୀ ପସ ପଢିବାକୁ ଭଲ ଲାଗେ ମଜା ବି ଲାଗେ ଓଡିଆ ସବୁ ସାଂସ୍କୃତିକ ସବୁ ଜିନିଷରେ ଲେଖା ହେଇଥାଏ ନା। ସେଥିଲାଗି ଭଲ ଲାଗେ।
ହଁ। ତାପରେ ମତେ ଆଉ ଟିକେ ଭଲ ଲାଗେ କହିଲେ ଏଇ ଯୋଉ ଗଳ୍ପ ଯାକ ଷ୍ଟୋରି ଯାକ ପଢିବା ପାଇଁ ଆଉ। ହଁ।
ଘରେ ସବୁ କଣ କରୁଛନ୍ତି ମା
ହଁ ଆମ ଆମ ମମି ଏବେ ଗାଧେଇକି ଆସିଥିଲେ। ଏପଟେ ଟିକେ ଆମର ଟିକେ ପାଗ ଭଲ ନଥିଲା ନା ଏବେ ଟିକେ ଭଲ ଏବେ ଟିକେ ଖରାଳିଆ ଟିକେ କରୁଛି।
ଏପଟରେ ବି ପୁରା ବର୍ଷା ଆସିଲା ନା କାଉଁଳିଆ ପାଗ କରିଛି। ମାଙ୍କଡ ବି ଆସିକି ଏଠି ଆମ ସବୁ ପତ୍ରକୁ ଖାଇଯାଉଛନ୍ତି ତାଙ୍କୁ ଭୋକ ଲାଗୁଛି ନା।
ହଁ ଏଇଠେ ଟିକେ ଏବେ ସବୁ ବର୍ଷା ହଉଥିଲା ନା ଯିଏ ଯାହାର ସବୁ ଭିତରେ ଥିଲେ। ଏବେ ମୁଁ ବି ବିହାରକୁ ଆସିଲାରୁ ଛୁ ଏ କୁକୁଡା ମାନେ କାହାର ସବୁ ପଳେଇ ଆସିଛନ୍ତି ସେମାନେ ବି ପୁରା ବୁଲିକି ପୁରା ତାଙ୍କୁ ପୁରା ରଡି ଛାଡୁଛନ୍ତି ଆଉ।
ହଁ ଆଉ ତମ ତମ ଘରେ ଆଉ ତମର କିଏ ଅଛନ୍ତି ଭାଇ ଭଉଣୀ ମା ବାପା।
ହଁ ସମସ୍ତେ ଅଛନ୍ତି ସମସ୍ତେ ବାହାରେ ରହୁଛନ୍ତି। ଦିଦିମାନେ ସବୁ ଦିଦିମାନେ ହଁ ଦିଦିମାନେ ସବୁ। ଏବେ ସବୁ ଆମେ ଏ ମୋ ଭାଇ ମୁଁ ମୋ ମାମି ମାମୁଁ ଏମିତି ସବୁ ଅଛୁ ଆଉ।
ତମ କଥା ଶୁଣି ବହୁତ ଖୁସି ଲାଗିଲା ଠାକୁର କରନ୍ତୁ ତମେ ବହୁତ ଖୁସିରେ ରୁହ ଭଲରେ ରୁହ।
ହଁ ହଁ ବହୁତ ବଢିଆ। ଏବେ ଏବେ ହିଁ ଆହୁରି ଟାଇମ ଅଛି। କିଛି ସେଟା କରନ୍ତୁ ନାହିଁ। ଆଉ କଣ ସବୁ ଆଉ ପଢା ପଢି ସବୁ ଭଲ ଚାଲିଛି।
ହଁ ହଁ ଏବେ ତ ପ୍ଲସ ଥ୍ରୀ ଚାଲିଛି ସେକେଣ୍ଡ ଇୟର।
ହଉ ଭଲରେ ପଢ ଆଉ ଭଲରେ ଆଉ ଜଲ୍ଟ କର। ଭଲ ଇଏ ଆମର ଅପ୍ସନାଲ କଣ ଓଡିଆ ରଖିଛ?
ହଁ ଓଡିଆର ମୁଁ ଓଡିଆଟା ଅନର୍ସ ପେପର୍ ରଖିଛି ଅପ୍ସନାଲ୍ ଅଲଗା ବିଷୟ ଅଛି ରଖିଛି ଆଉ।
ହଁ ହଁ ହଁ ଏବେ ତ ସବୁ ସେମିଷ୍ଟାର ସିଷ୍ଟମ କରିଦେଇଛି ନା।
ହଁ ହଁ ଠିକ କଥା କହିଛ ସେମିଷ୍ଟାର ପ୍ରତି ସେମିଷ୍ଟାରରେ ପଇସା ନେଉଛନ୍ତି ନା ପ୍ରତି ସେମିଷ୍ଟାରରେ ମାନେ ବତିଶ ପେଜ ଲେଖିବାକୁ ପଡୁଛି ଲେଖିଲେ ଯାଇକି ମ୍- ମାର୍କ ଦଉଛନ୍ତି।
ହୁଁ ଭଲରେ ପଢାପଢି କର ଭଲରେ ଯେମିତି ଆଉ ଗୋଟେ ଭଲ ଆଉ ଗୋଟେ ଫଳ ରେଜଲ୍ଟ ଗୋଟେ ଆସିବ କୃତ କାର୍ଯ୍ୟ ହବ ଆଉ କିଛି ଗୋଟେ କରିବ ଆଉ କଣ ଅଛି ତମର ଲକ୍ଷ୍ୟ?
ଲକ୍ଷ ତ ଅଛି ନର୍ସିଂ କରିବାକୁ ନର୍ସିଂ କରିକି ମାନେ ସେବା କରିବାକୁ।
ହଁ ରୋଗୀ ମଙ୍କର ସେବା କରିବା ପାଇଁ ହଁ ବହୁତ୍ ଭଲ।
ହାଲୋ ହ ଭ ରୋଗୀ ମାନଙ୍କ ସେବା କରିବ ନିଜେ ବି ଖୁସି ପାଇବି ଆଉ ରୋଗୀ ମାନେ ବି ଭଲରେ ରହିପାରିବେ ସେ ବିଷୟରେ ଧ୍ୟାନ ଦେବି ଟିକେ ଆଉ ତମେ ତମର କଣ ଏବେ ପାଠ ପଢ଼ା ଚାଲିଛି?
ହଁ ମୋର ବି ଏଡ ସରିଲା ମୁଁ ବି ଏଡ କରି ସାରିଲି ମୁ ଏବେ ମୋର ଏ ଗ ଆମର ଯୋଉ ଗଭଣମେଣ୍ଟରେ ମର ପକା ପକି ସବୁ ଚାଲିଛି ଆଉ
ଆଚ୍ଛା ହଉ ଭଲରେ ସବୁ କର ତମେ ସବୁ ଭଲ ହଉ? ଆଉ କଣ କହିବ ନା ଏବେ କଲ୍ ରଖିବି?
ନା ନା ତମେ ବି ବହୁତ ଭଲରେ ରୁହ। ଆ ତାର ଟାଇମିଂ ଅନୁସାରେ କାଟିବ ସେଇଟା ଏବେ କାଟିଦେଲେ ଭଲ ନାହିଁ ଆଉ
ନାଇ ଟାଇମ ନୁହଁ ମୋ ଏବେ ଆଉ ଥରେ କଲ୍ କରିଆରର ତଅଛିତ କଲ୍ ଟା କରିବି ତ ସେଥିଲାଗି କାଟିଦେବି ଆଉ?
ହଉ ହଉ ଠିକ ଅଛି ରହୁଛି ହଉ ନମସ୍କାର ହଁ ହଁ